ହଁଅ ହଁ।
ହ
ହ୍ୟାଲୋ। ତମ ନେଟୱର୍କ ପାଉନି ବୋଧେ, ହ୍ୟାଲୋ।
ଆପଣ ଆପଣଙ୍କୁ ଆଉ ଶୁଭୁନି କି?
ହଁ ହଁ-ହଁ କୁହନ୍ତୁ-କୁହନ୍ତୁ।
ଆଉ ଆଜି କଣ ହେଇଥିଲା ରୋଷେଇ?
ରୋଷେଇ ଆଜି ହେଇଥିଲା ଭାତ ଡାଲି ଆଉ ମାଛ ଭଜା। ଆଉ ହଉଛି ଯୋଉ ପଣସ ମଞ୍ଜି ତରକାରୀ।
ଆଜ୍ଞା। ଆଉ ତମ ଆଡେ ତମର କଣ ରୋଷେଇ ହେଇଛି?
ନାଇଁ ଯାଇନୁ ଏଯାଏଁ ଦେଖିଆ ଘରକୁ ଗଲେ ଜଣା ପଡିବ।
ଏବେ ଆ ଏବେ ଆପଣ ଅଛନ୍ତି କୋଉଠି?
ଦୋକାନରେ।
ତମର ଦୋକାନ ଅଛି କି?
ହଁ ନିଜର ଦୋକାନ।
ଆଜ୍ଞା। ଆଉ ରଜରେ ସବୁ କୋଉ ଜାଗା ଯାଇଥିଲେ ବୁଲିବା ପାଇଁ?
କୁ ବୁଝା
ଆଜ୍ଞା।
ଆଜ୍ଞା।
ହୁଁ ହୁଁ ହୁଁ
ତମ ନେଟୱାର୍କ ପାଉନି ବୋଧେ, ଚାଲୁନି।
କଣ କହିଲ?
ହୁଁ ହୁଁ।
ହଁ। ଆଉ କି ସବୁ ଦୋଳି କି ସବୁ ଦୋଳି ଖେଳିଲୁ ରଜରେ? ହ୍ୟାଲୋ।
ହ୍ୟାଲୋ, ହଁ ଭାଇ।
ହଁ, କି କି ଦୋଳି ସବୁ ଖେଳିଲ ରଜରେ? ହ୍ୟାଲୋ, ହ୍ୟାଲୋ। ତମେ ବ୍ୟସ୍ତ ଅଛ କି ସିଆଡେ? ହ୍ୟାଲୋ। କଁଅ ତମର ତ ଭାଇ ଶୁଭୁନେଇ କିଛି। ହ୍ୟାଲୋ। ହ୍ୟାଲୋ।
ଚୋପ୍।
ଆରେ ତମର କିଛି ଶୁଭୁନି ସିଆଡୁ।
ନେଟୱାର୍କ ନାହିଁ।
ହଁ।
ଶୁଭିଲା।
ହଁ ହଁ ଏବେ ଶୁଭିଲା।
ଏ ନେଟୱାର୍କ ପ୍ରୋବ୍ଲେମ୍ ବହୁତ ରହୁଚି ଏଠି। ସେ ବର୍ଷା ହେଇଥିଲା ତ ଏବେ ହେନେ।
ହଁ ହଁ ଆମ ଆଡେବି ବର୍ଷା ଦି ଦିନି ହେଲା ଲାଗି ରହିଚି। ସବୁ ପୁରା ବିଲୁବାଡ଼ି ପାଣି ଫୁଲ୍ ଆଜ୍ଞା।
ବୁଣୁ ଉଁ ଆଉ ଚାଷ ବାସ କେମତି ଚାଲିଚି ଆପଣଙ୍କ ଆଡେ।
ଆଜ୍ଞା ହଁ ଚାଷ ସବୁ ତଳା ଉଠିଗଲାଣି ଚାଖେଣ୍ଡେ ଚାଖେଣ୍ଡେ ସବୁ ତଳା ହେଇଗଲାଣି।
ହୁଁ ହୁଁ ରୁଆ ରୁଇ ଆରମ୍ଭ କଲେଣି?
ଏ ରୁଆ ରୁଇ ଆରମ୍ଭ ହେଇନି। ହବ ଆଉ ମାସେ ଖଣ୍ଡେ ଲାଗିବ ବୋଧେ।
ହଁ ଆମରତ ଏଇ ଗୁଣ୍ଡିଚା ପରେ ପରେ ଆରମ୍ଭ କରିଦେବେ ସବୁ। ଗୁଣ୍ଡିଚାରେତ ଆରମ୍ଭ ହେଇଯିବରେ।
ଆଜ୍ଞା ଆପଣଙ୍କ ଆଡେ ତ ତଳାସ ତଳା ସବୁ ହେଇଗଲାଣି କି ଆପଣଙ୍କ ଆଡେ। ରଜ ପୂର୍ବରୁ ବୋଧେ ପକେଇଥିଲେ।
ହୁଁ ରଜ
ଆଜ୍ଞା। ଆଉ ଆପଣଙ୍କ ଆଡେ କେନାଲ ଫେନାଲ ଅଛି ନା ନାଇଁ?
ହୁଁ କେନାେଲ ଅଛି ହଁ ପାଣି ସୁବିଧା ଟା ସେଟା ଅଛି।
ଆଜ୍ଞା ଆଜ୍ଞା ଆମରବି ସୁବିଧାଟା ଥିଲା ଯେ ଆଜ୍ଞା ରେମାଲ୍ ଡ଼୍ୟାମ୍ ଟା ତ ଶୁଖେଇ ଦେଲେ। କଣ କାମ ଆସିଥିଲା ଆଜ୍ଞା ହଁ କି କଁ କାମ କରିବେ ବୋଲି ଶୁଖେଇ ଦେଲେ ଏବେ ପାଣି ଟିକେ ଅସୁବିଧା।
ହୁଁ ହୁଁ ତମର ସେଇଠି ସେ ଯୋଉ ନଈରୁ ପାଣି ପାଣି ଆଣିକି
ଆଜ୍ଞା ନା ନଈଟା ତଳେ ତଳେ ଯାଉଚିନା ଆଉ ବିଲ ସବୁ ଉପର ଆଜ୍ଞା।
ନଈରେ ପାଣି ଅଛି ନା ନାଇଁ?
ନଈରେ ପାଣି ଯାଉଛି ବହୁତ୍।
ହୁଁ ହୁଁ।
ନଈତେ ଆମ ଗାଁ ପାଖରୁ ନଈଟା ବହୁତ ଦୂରରେ। ପାଖ ପାଖାପାଖି ପାଞ୍ଚ ଛଅ କିଲୋମିଟର ଖଣ୍ଡେ ଦୂରରେ ଅଛି। ଆ ତମ ଗାଁ ପାଖରେ ନଈ ଅଛି ନା?
ନଇଁ ନାହିଁ ଏମିତି ଅଛି ପୋଖରୀ ଅଛି। ଇଏ ଅଛି ନଈ ଫଇ ନାହିଁ ଏଠି କଲେ ହିଁ ଆମର ନଈ ନଥାଏ।
ଆଜ୍ଞା ଆପଣ କୋଉ ଆଜ୍ଞା କ ଆପଣଙ୍କ ଘର୍ ଟା କୋଉଠିକି?
ଢେଙ୍କାନାଳ ଭୁବନ।
ଆଜ୍ଞା ହଁ ଢେଙ୍କାନାଳ ଭୁବନ ପଟେ ବି ଆମର ଆଜ୍ଞା ଏ ସବୁ ଭଲ ହୁଏ ନା ରଜ ଭଜ?
ହୁଁ।
ଆଜ୍ଞା। ଆଉ ରଜରେ କି ପିଠା ଖାଇଥିଲେ ସବୁ?
ହଁଅଁ ପୁଂ ମୁଁ ପିଠା ପିଠା ଏତେ ଖାଇବା ପାଇଁ ପସନ୍ଦ କରେନି।
ଆଜ୍ଞା।
ପିଠା ପିଠା ଖାଇବୁ ହେରା ଦେହ ଖରାପ ହବନି ସେଥି ପାଇଁ ଖାଇବା ପାଇଁ ଏତେ ପସନ୍ଦ ଲାଗେନି।
ଆଜ୍ଞା। ଆଜ୍ଞା ମୋତେ ଭଲ ଲାଗେ ପିଠା ଖାଇତେ ଆଜ୍ଞା।
ପିଠା ତେଲ ଜିନିଷ ମୋ ଦେହରେ ଯାଏନି।
ଆଜ୍ଞା ହଁ, ଜଣ ଜଣଙ୍କର ଯୋଉ ଏଲର୍ଜି ଥାଏ ଯାଏ ଯାଏନି।
ଏଲର୍ଜି ନାହିଁ ଭାଇ, ସେମ୍ତି ମୋର୍ ତେଲ ଜିନିଷ ଖାଇଲା ମାନେ ମୋ ମୁଣ୍ଡ ବୁଲେଇବ। କଣ ହେଇଥିବ ମୋର କେଜାଣି ମୋ ମୁଣ୍ଡ
ଆଜ୍ଞା ତା ଆପଣ ତା ଆପଣ ଟିକେ ଗ୍ୟାସ୍ ଫ୍ୟାସ୍ ଅଛି ବୋଧେ?
ଗ୍ୟାସ୍ ନାହିଁ ମୁଣ୍ଡ ବୁଲାଏ ମତେ ଭଲ ଲାଗେନି ତେଲ ଜିନିଷ।
ଆଜ୍ଞା, ଆଉ ରଜରେ ସବୁ କୋଉ ଆଜ୍ଞା, ରଜରେ କୋଉ ଜାଗା ସବୁ ଯାଇଥିଲେ ବୁଲିତେ?
ଆଜ୍ଞା। ଆଉ ଆଉ ରେମାଲ୍ ଡ୍ୟାମ୍ ଜାଣିଚ ନା ରିମାଲ୍ ଡ୍ୟାମ୍?
ହାଲୋ।
ଆଜ୍ଞା।
ହାଲୋ, ଆଜ୍ଞା ରେମଲ୍ ଡ୍ୟାମ୍ ଜାଣିଚନ୍ତି ରେମଲ୍ ଡ୍ୟାମ୍? ହାଲୋ।
ହୁଁ ଆଜ୍ଞା କହୁନାହାନ୍ତି।
ଆ ଆଜ୍ଞା ରେମାଲ୍ ଡ୍ୟାମ୍ ଜାଣିଚନ୍ତି ନା?
ହଁ ଡ୍ୟାମ୍ ଜାଣିଚି।
ରେମାଳ-ରେମାଳ ଡ୍ୟାମ୍। ଆଜ୍ଞା ରେମାଳ। ଆଜ୍ଞା କେବେ ଆସନ୍ତୁ ବୁଲିକି ଯିବେ ଭୋଜିଭାତ ସବୁ କରିବେ ସାଙ୍ଗ ମାନଙ୍କ ସହିତ ବଢିଆ ଜାଗା ସବୁ ଅଛି ଆଜ୍ଞା-ଆଜ୍ଞା।
ଆଜ୍ଞା।
ଆଜ୍ଞ ରେମାଲ୍ ଡ୍ୟାମ୍ ଠୁ ଆମ ଏଇ ଯୋଉ ଗାଁଟା ପାଞ୍ଚ କିଲୋମିଟର।
ଆଜ୍ଞା, ଠିକ୍ ଅଛି।
ଆଉ ଆପଣଙ୍କ ଆଡେ ଯୋଉ ହେଇଚି ନା ଆମ୍ବ, ପଣସ?
ହୁଁ ଆ ଆମ୍ବ ତ ସରିଗଲାଣି, ଆମ୍ବ ସରି ସରିଗଲାଣି ଆମ୍ ଆମ୍ବ ସରି କିନା ପଣସ ସରିଲାଣି।
ଆଜ୍ଞା। ଆଉ ଆପଣଙ୍କ ଘରେ ସବୁ କିଏ-କିଏ ଅଛନ୍ତି, ଆପଣଙ୍କ ଘରେ ସବୁ କିଏ-କିଏ ଅଛନ୍ତି?
ଅଛନ୍ତି ଆଉ।
ଆଉ ଦେହ କେମ୍ତି ଅଛି?
ହୁଁ, ଭଲ ଅଛି।
ଆଜ୍ଞା।
ଆପଣ କଣ ଜବ୍ ଫବ୍ କରୁଚନ୍ତି ନା ନାଇଁ?
ଆଜ୍ଞା ନା ମୋର ଏବେ ପଢାପଢି ସଇଲା ଘରେ ଏବେ ଅଛି।
କଣ ପଢୁଥିଲେ?
ଆଜ୍ଞା, ମୋର ଗ୍ରାଜୁଏସନ୍ ସରିଗଲା।
ହୁଁ-ହୁଁ କୋଉ ଇଅର ଆର୍ଟସ୍ ନା କମର୍ସ ନା ସାଇନ୍ସ?
ଆଜ୍ଞା ମୁଁ ନେଇଥିଲି ଯୋଉ ଆମର ଆର୍ଟସ।
ଆର୍ଟସ୍ କୋଉ ସବଜେକ୍ଟରେ ଗ୍ରାଜୁଏସନ୍ କରିଥିଲେ? ଇକୋନୋମିକ୍ସ ଅନର୍ସ? ଉଁ ହୁଁ କୋଉ-କୋଉ-କୋଉ କଲେଜ୍ ରେ କରୁଥିଲେ।
ରେକୁଟିଆ କଲେଜ୍।
ରେକୁଟିଆ ଭଲ କଲେଜ୍ ଟା। ମତେ ଭଲ୍ ଲାଗେ ସେ କଲେଜ୍ ରା।
ଆପଣ ଆସିଥିଲେ କି?
ହୁଁ ମୁଁ ସେଠି ଆଡମିସନ୍ କରିବା ପାଇଁ ଯାଇଥିଲି କଲିନି ପଳେଇଆଇଲି।
କଣ ଲାଗି କଣ ପାଇଁ କଲେନି ଆଉ?
ହୁଁ।
କଣ ଅସୁବିଧା ହେଲା ବୋଧେ କଣପାଇଁ କଣ କ- କଲେନି ଆଜ୍ଞା? ଆଜ୍ଞା‌।
ମୋ ଭଉଣୀ ସେଠି ପଢିଲା ମୋ ଭଉଣୀ ମୁଁ କହିଲି ସିଏ ପଢିଲା ମାନେ ମୁଁ
ଆଜ୍ଞା ଆପଣ ପୁଣି ଆପଣ ପୁଣି କଉଠି ପଢିଲେ?
ମୁଁ ଆମ ଗାଁ କୁ ପଳେଇ ଆଇଲି ଭୁବନ।
ଆଜ୍ଞା ସେଇଠି ପଢିଲେ?
ହୁଁ ମୁଁ ଭୁବନ ରେ ପଢିଲି ସେ
ଆଜ୍ଞା ଭୁବନ ରେ କଣ ଆଜ୍ଞା ଗୋଟେ ବାଜି ରାଉତ କଲେଜ୍ ଅଛି ନା? ଆଜ୍ଞା। ଆପଣଙ୍କ ଯଉ ଗୋଟେ ଜଣେ କଲ୍ କରିଥିଲେ ନା ସିଏ କହୁଥିଲେ ମୁଁ ବାଜି ରାଉତ୍ କଲେଜ୍ ରେ ପଢୁଚି ସିଏ ସେଥିପାଇଁ ପଚାରିଲି। ଆଜ୍ଞା।
ଆଉ ଆପଣଙ୍କୁ ସବୁ କଣ ଖେଳିତେ ଭଲ ଲାଗେ?
ହୁଁ- ହୁଁ। ଏବେ ତ କିଛି କାମ ନାହିଁ ଆର୍
ଆଜ୍ଞା।
ହୁଁ ଲୋକ କେହି ନାହାନ୍ତି ଦୋକାନରୁ ସବୁ କିଣି ଇଏ ପସିଗଲେ। ଆଗଟା ଏଇ ଜନସେବା କେନ୍ଦ୍ର।
ଆଜ୍ଞା ନିଜେ ନିଜେ ସବୁ ବୁଝାବୁଝି
ହୁଁ ସବୁ ନିଜର ନିଜେ ନିଜେ ସବୁ ନିଜେ ଇଏ କରୁଚି।
ଆଉ ଆଜ୍ଞା ମ- ମାସ ପିଛା ଆୟ କେତେ କଣ କେମିତି ହଉଚି?
ହଁ ହଉଚି।
ଆଉ ଘର -ଘର ଘରଭଡ଼ା କେତେ କଣ ଯାଉଚି?
ଘର ଭଡା ନୁହେଁ ନିଜ ଘର। ନିଜର ହିଁ ଘର? ରୋଡ ସାଇଡ୍ ରେ ନିଜ ଘର ଅଛି ଜାଗା ଥିଲା ଘର କରିବି ବୋଲି ଘର କରିକିନା ଆଉ ଦୋକାନ ଦେଇଦେଲି।
ଆଜ୍ଞା ଆଗୁକୁ ସବୁ କଣ ଅଛି ପ୍ଲାନ୍?
ହୁଁ ବିଜନେସ୍ କୁ ବଢେଇବାର ଅଛି।
ଆଜ୍ଞା। ଆ- ଆପଣ ଏବେ କଣ ପଢାପଢି କରୁଚନ୍ତି?
ଗ୍ରାଜୁଏସନ୍ ସରିଲା -ସରିଲା ପରେ ଅଛି ଆଉ।
ଆଜ୍ଞା।
ହଉ ଭାଇ କାଟିଲି ଏବେ ମୁଁ କଲ୍ କରୁଚି ଆଉ କଥା ହେଇକି ଭଲ ଲାଗିଲା। ଆଉ ଥରେ କଲ୍ କରୁଚି କଥା ହବା ଠିକ୍ ଅଛି।